ହଁ କଣ କରୁଛ କି?
ଏଇ ଶୋଇଥିଲି।
ସେ
ହୁଁ।
ଚାରି ବେଳେ ଭାତ ଖାଅ ନା?
ନା।
ହଁ।
କଣ ଖାଇଲେ ଗରମ ନା ପଖାଳ?
ଗରମ?
କୁଆଡେ ବୁଲି ଚଗଲା ହୋଉଚି ମୁଁ ଉଠିଲ ସେଇଟା ଗୋଟେ ଆଣିଛିି କଥା ସେଇରା କଣ ଆମ ଦେ କାନ୍ଦିଲା କରିଦେ
ହୁଁ।
ସେଟା କାନ ଫୁଲା ନେଇଥ ଯଆର ଆଜି କିଣିକି ନା ତାର ପେଚ ଗୋଟେ ଢିଲା ହୋଉଥିଲା। ବଣିଆ ଦୋକାନ ଖୋଲା ହେଇଚି ପେଚଟି ଲଗେଇକି ଆଣିଲେ
ପଳିବ କି
ହଁ ଏଇ ରୁଟି ଡାଲମା କରିଦେନି ନେଇକି ପଳେଇବ।
ଉୁଁ ହୁଁ ତାମ ପୁଅ ପଳେଇବ ନା।
ହଁ ଦେଇଦ
କା ସାଙ୍ଗେ ଯିବେ?
ହଁ ଦୀପ
ହୁଁ।
ଆଁ।
ଦୀପୁ କୋଉଦିନ ଯିବା?
ସେ କଣ କ ଏକୋଇଶ ତାରିଖ ନା ବାଇଶରେ କଣ ଯିବ ନାଁ କଣ ଚବିଶ ନା ଛବିଶ ରେ କଣ ଯିବ। ତାପରୁ ତାପରୁ ସବୁ ପଳେଇଲେ ଆଉ।
ହୁଁ। ହଁ ସେ ଗାଧୁଆ ଖାଇଥିଲି ମତ
ଆଠ ଆଉ ଏଇନା। ଗାଧେଇବା ଏତେବେଳକୁ ଆଉ ଭୋକ ନାଗୁଚି।
ହଁ।
ଝିଅ ଝିଅଟା ଆଜି ସ୍କୁଲ ଯାଇ
ହୁଁ।
ଝିଅ ଟା ଆଜି ସ୍କୁଲ ଯାଇଥିଲା ନା?
ହଁ ଯାଇଛି ବା କହୁଥିଲା। କହୁଥିଲା ତ ଯିମି ବୋଲି ଆଉ ତାପରେ ମୁଁ ଆଉ କଣ ଫୋନ କରିଛି କି? କହୁଥିଲା ଯିମି ବୋଲି ଖାଲି ଶୁଣିୁଥିଲୁ।
ହଁ ମୁଁ ଆଜି ଫୋନ କରିଥିଲି ଯେ ଆଜି ବିି ଝିଅର ଟ୍ୟୁସନ ସାଢ଼େ ଚାରଟାରେ। ଆଉ ତା ବାପା କହିଥିଲେ ଆସିକି ନେଇଯିବେ ବୋଲି
ହଁ ମୁଁ ତାଙ୍କ ଛାଡ଼ି ଥିଲି ତ ଯୋଉ ସାଢ଼େ ଚାରିଟାରେ ଦଶମ କ୍ଲାସ, ପଞ୍ଚମ କ୍ଲାସ ଛୁଆ ଆମର ସାଢ଼େ ଚାରିଟରେ ଆସିବ।
ହୁଁ।
। ଆ ଛାଡି ଦେଲେ ଯୋ ଇଏ ତାର ଯାଇନି ନା କଣ ବୋଧେ ସ୍କୁଲୁ ସୁଇଟି।
ହୁଁ।
ସୁଇଟି ଯାଇନି ନା କଣ, ସେ ତାର ଲେଖିକି ଛାଡ଼ିଛି ଆଉ ରୁପାର, ପୂଜା ରେ ସ୍କୁଲ ଯାଇଛନ୍ତି।
ହୁଁ।
। ସାଢ଼େ ଚାରିଟାରେ ଆସିକି ପହଞ୍ଚିବ ବୋଲିକା। ସେ ଆସିକି ସ୍କୁଲରୁ ଆସିଲା ପରେ ଆସିବ। ଏକ୍ଟୁଆଲି।
ଆଜି ଆଉ କଣ ପ୍ରୋଗ୍ରାମ ଅଛି ନା ତମ ଗାଁରେ ନାହିଁ?
ମୁଁ ଜାଣିନି କିଛି ଏରା।
ନେଇ ସାଇଲେଣି ନା?
ହୁଁ?
ବାଛିି ସାଇଲେଣି ନା?
କାଲି ବାଛନ୍ତି। କାଲି ତ ମେଘ ହେଲା ଆମେ ପଳେଇଆସିଲୁ ମୁଁ ଆଉ ଜାଣିନି ସେ କଥା।
ଓହୋଃ।
ଯାଇନୋଉ ତ ତାପରେ ଲାଷ୍ଟ ତ ଶୁଭୁ ଏଇଠି ଗଲାବେଳେ ଶୁଭୁ ଥିଲା ହଁ ଯୋଉ ଲାଷ୍ଟରେ ଯୋଉ ଗୀତ ଗାନ ଶୁଭୁଥିଲା। ତାପରେ ଏପଟେ ତ କେତେବେଳେ ସରିକି ଆହୁରି ହଉଥିଲା। ମୁଁ ଜାଣିନି ଆଉ।
ଆଉ କୋଉ ବନ୍ଧୁବାନ୍ଧବ ଅଛନ୍ତି ନା ପଳେଇଲେଣି?
ହଁ କିଏ ପଳଉଛନ୍ତି, କିଏ ଅଛନ୍ତି ଏଇଆ ଆଉ।
କାଲି ବୁଧବାର ଥିଲା ଯିଏ ଯିବା କଥା ପଳେଇଥିବେ।
ହଁ।
କାଲି ଶୁକ୍ରବାର କେତେ ଯିବେ ଏଇଆ ଆଉ।
ହୁଁ।
ନା ଛୁଟିବାରେ ସୋମବାରେ ଯିଏ ଯେମିତି ଯିବେ ଆଉ।
ହଁ।
ହୁଁ। ଚଗଲା ହଉଚି ନା ପୁଅ ଟା ହେଠି?
ହଁ ସେମିତି ଆମ ବିଶୁ ଟା ବେଶୀ ଚଗଲା କରିଦଉଚି ତାକୁ।
ସେ ଟିକେ ଅଧିକ ଚଗଲା କି ରାଜା ଅପେକ୍ଷା?
ହଁ ସେ ଚଗଲା ଟିକେ। ସେ ଚଗଲା କୁ ସିଏ ଟିକେ ନାଗି ଦେଲେ ଇଏ ଚଗଲା ହଉଛି। ସିଏ ମାନେ ତୋ ପୁଅ ଭଳିଆ ଭାରି ମୋବାଇଲ। ତୁ ପୁଅ ଯେମିତି ସାଙ୍ଗ ଦେଖିଦବ ମୋବାଇଲ ଟା ଧରିବ ସେ ସେଇଭଳି ଖାଲି ମୋବାଇଲ ଧରିବ। ସେ ପଦା ଭାରେ ଚଗଲା ବେଶି ହବନି ସେ ଭାରି ଚଗଲା ଟା।
ହଁ, ହଁ।
ମୋ ମୋବାଇଲ ଟା ଲକ୍ ଜାଣିନାହାନ୍ତି ଯୋଉଠି ଥୋଇ ଦଉଛି ସେ ମୋବାଇଲ କଣ ଟିପି ଟୁପା ପକଉଛନ୍ତି।
ହଁ।
କଣ ମାନେ ଲକ୍ ଫିଟଉନାହାନ୍ତି, କୁଆଡ଼େ କଣ ଗେମ୍ ବାହାର କରିକି ଖେଳୁଛନ୍ତି ତାଙ୍କର।
ପିଠା କରିଥିଲ ନା ରଜରେ?
ହଁ ଚକୁଳି ପିଠା କରିଥିଲି।
କାହିଁକି ପୋଡ ପିଠା କିଛି କରିନା?
ନାଁ।
ହ।
ଏ ତାଙ୍କର ଯାଇଥିଲେ ପୁଷ୍ଟି ଘରୁକୁ ତାଙ୍କର ପୋଡ ପିଠା କରିଥିଲେ ଯେ ଖାଇଥିନୁ।
ଉଁ?
ପୁଷ୍ପା ଆସିଥିଲା ରଜରେ?
କୋଉଠିକି?
ମୋ ନାନୀ ଘରକୁ କି ତୁମ ଘରକୁ?
ନାନୀ ଘରେ ତ ଅଛି ଏଇଠିକି ଦିନେ ଆସିଥିଲା ବୁଲିବା ପାଇଁ। ସମସ୍ତେ ଆସିଥିଲେ।
ଉଁ ହୁଁ। ଏ ସବୁଆଡେ ତ ରଜ ହେଲାଣି ଆଉ।
ହୁଁ।
ବାଡ଼ିରେ କଣ
ସେ ବାରିଙ୍ଗା ଯାଇଥିଲା ନା କଣ ବାରିଙ୍ଗା ଯାଇ ଥିଲା ହେଟି ହେଇକି ଏଠି ହେଇକି ପଳେଇଲା ଆଉ।
ବାଡିରେ କଣ ଲଗେଇଚ ନା ପନିପରିବା?
ନାଁ ଲୋ। ନାଁ। କିଛି ଲଗେଇ ନାହାନ୍ତି ଆଉ ଅପା।
ଆଉ ଏତେ କଥା ଲଗ କିଛି ଲଗା ହେଇନି।
ନା ଜାଗା ଏତେ କୋଉଠି
ଆମ୍ବ ଫାମ୍ବ ଗଛ ଅଛି ନା ଆମ୍ବ ହୋଉଚି ନା?
ନାଁ ଏ ବର୍ଷ ଆମ୍ବ।
ପଣସ?
ନାଁ ତ ହେ ଗଛ ଆମର ନାହିଁ।
ଆମର ତ ଦୁଇ ବର୍ଷ କେତେ କଣ ସବୁହେଲା ଖାଲି ବାଣ୍ଟି ଦଉ ରଜ ବେଳୁକୁ ଗଲା ବର୍ଷ ଗୋଟେ ଛଅଟା ସାତଟା ଦେଖିବ କେତେ ନେଖା ବୋଉ ଦିଏ ଆଉ ପୁଣି ଗୋଟେ ନାହିଁ ପୁଣି କିଣିକି ଆଣିକି ଆମ ଝିଅ ଘରକୁ ଦେନି ଦିଟା। ହୁଁ। ଏ ବା ବାଡିଟା ଫାଙ୍କା ପଡିଚି ନା ରହୁନି ଖାଇଯାଉଚନ୍ତି। ଗରମ ନା।
ହଁ ହଉଚି ସେମିତି ଆଜି ଟିକେ କମ ଜଣା ପଡ଼ୁଥିଲା ଏଇ ଆମ ଏଇ ଘରଟାରେ ଗରମ ହଉଚି ସେ ଘରଟାରେ ବଢିଆ ଥଣ୍ଡା ଲାଗୁଚି ଗରମ ହଉନି।
ହେଟା ତ ନୂଆ ଘରଟା ତାପରେ ଦି ତିନି ତିନି ମହଲା ଟା ହେଇଚି। ଆଉ ସେଟା ବଢିଆ ଥଣ୍ଡା ଲାଗୁଚି।
ସେଟା ତିନି ମହଲା କଲଣିକି?
ହଁ କୁହ ସେ ରୁମ୍ ମାନେ ତିନି ମାନେ ଦି ମହଲା ତା ଉପରକୁ ହେଇଚି ଗୋଟେ ରୁମ୍। ମାନେ ଜୋଉ ପାଉଚ ଘରକୁ ଲାଗିଲେ ଆଉ ଗୋଟେ ରୁମ ରୁମ କରିଦେଇଚନ୍ତି।
ସେଠି ଶୁଆ ସୁଇ କରିଚ ଆଁ?
ହଁ ଏଇ ଶୁଆ ସୁଇ ଭଲ
ଫ୍ୟାନ୍ ଫ୍ୟାନ୍ ଲାଗିଚି ନା ଖାଲି ସେମିତି?
ଫ୍ୟାନ୍ ଫ୍ୟାନ୍ ଲଗେଇ
ଉପର ଲାଇନ୍ ଫାଇନ୍ ମାନେ ମ୍ ପାଇପ୍ ପକେଇ ନାହାନ୍ତି ତାର ଫାର। ଷ୍ଟାଣ୍ଡ ଫ୍ୟାନ ତାର ନେଇକି ଲଗେଇ ଦଉଚୁ ଷ୍ଟାଣ୍ଡ ଫ୍ୟାନ୍ ସେଇଠି ତ ସବୁ ଶୋଉଚନ୍ତି ସୁଧା ରାତିରେ ସବୁ। ଆମେ ଆମ ମା ଝିଅ ଏଇ ଘରେ ଶୋଉଛୁ। ସେତ ସବୁଆଡେ ଥିବ ସବୁ ସେଇ ଘରେ ଶୁଅନ୍ତି।
ଉଁ ହୁଁ। ଏଇ ନୂଆ ଘରେ ଶୋଉଛ ନା ସେ ପୁରୁଣା ଘରେ?
ନା ଆମେ ମାଆ ଝିଅ ଆମର ପୁରୁଣା ଘରେ ଶୋଉ। ଆଉ ଯେତକ ସବୁ ସେ ନୂଆ ଘରେ ଶୁଅନ୍ତି। ନା ମଶା ପ୍ରବଳ ସବୁବେଳେ ଲାଗୁଛି।
ମଶା ଲାଗୁଛି? ଆଉ ଏ ବର୍ଷ କାଇଁ ବହୁତ ମଶା ବି ସପନ
ଏ ଘରେ କଣ ସେ ଘରେ କଣ ଭାରି ମଶା।
ଲାଇନ୍ ପଳେଇଲେ ମଶା ଲାଗୁଛନ୍ତି। ଲାଇନ୍ ଥିଲେ ଏତେ ମଶା ଲାଗୁନାହାନ୍ତି।
ହୁଁ।
ଲାଇନ୍ ଗନେ ଖାଲି ପ୍ରବଳ ମଶା ନହେନେ ନାହିଁ। ଆମର ସେଠି ଯେମିତି ମଶା ଲାଗେ, ଏଠି ସେମିତି ମଶା ନାହିଁ।
ତାପରେ ସେରା ଆଉ କଣ କବାଟ ଝରକା ମେଲା। ଏଇଟା ଆମ ଝରକା ଧର ନାହିଁ କବାଡ ଫବାଡ ମେଲା କରିଦେଇିକି ସଉଛୁ। ସେପଟ କବାଟା ମେଲା କରିଦଉଛୁ? ଫ୍ୟାନ୍ ଦେଇ ଦେଇକି
ସିଆଡେ ମେଘ ହେଲାଣି?
ଉଁ।
ସିଆଡେ ମେଘ ଉଠେଇଲାଣି କି?
ହଁ, ତମ ଆଡେ ଉଠେଇଲାଣି କି?
ଉଁ ଉଠେଇନ୍ ଖରା କରୁଛି। ଗୋଟେ ସାଇଟରୁ ଏଇନା ଘଡ ଘଡ ମାରିକି ଡାକୁଥିଲା।
ନାଇଁ ଘଡଘଡି ମାନେଗୋଟେପଟ ମାନେ ଅନ୍ଧାର ଆମର ଏଇପଟେ କଣ କରିଛି। ସେ ଘଡଘଡ ମାରିନି।
ଯେମିତି ଘଡ଼ଘଡ଼ କରିକି ଡାକିଛି ଘଢଘଢ କଲା ଅନ୍ଧାର କରିନି ଏତେ ଖରା କରିଛି।
ନା ଆମର କଣ ଆଧାର ଏପଟା କରିଛି ଏଇନା। ତୋ ପୁଅ ଝିଅ?
ଏଇ ଝିଅ ପୁଅ ସାନ ତିନଟାଙ୍କ ତଳେ ଡେଗ୍ ବଜେଇକି ଖେଳୁଥିଲେ? ଏଇନା ଝିଅ କହୁଥିନି ଏଇନା ତେଲ ଫେଲ ମାରିଦକି ମୁଣ୍ଡ କଣ୍ଢେଇ ଦେମି ବାପା ଆସିଲେ ପଳେଇବୁ।
ହୁଁ
କହୁଛି ମୁଁ ପଳେଇମି।
ଉଁ ହୁଁ
ମଁ ବୋଉ କହିଲା ତମ ପୁଅକୁ ନେଇ ଯା
ହୁଁ
ଦିହାଙ୍କ ଚଗଲା ହଉଛନ୍ତି ମାଡ ଗୋଡ ଲାଗୁଛନ୍ତି। ମୁଁ କୁଡେଇ ଥାନ୍ତି ଯେ ତା ବାପା ଆସିଲେ ତାର ପଳେଇବ ମୁଁ ସସ୍ମିତା ଦେଇ ମୁଁ ଦେଇ ପାଖଙ୍କୁ ଫୋନ କରିଥିନି।
ସେଦିନ କଥା ପଚାରିଥିଲି ମୁଁ କହିଲି ଦେଇିି ଆଜି ଟାଇମ ରେ ପହଞ୍ଚି ପାରିବ ପହଞ୍ଚି ପାରିବ ନହେଲେ କାଲିଠୁ ଯିବ ଟିଉସନ।
କହିଲା ହଉ ଅଛି ବଟେଇ ଦିଅ ଆଜି ଆଉ ରଖନେଇ ତାର ଯଉଦିନ ଯିବା ଆଉ।
ହୁଁ
ହୁଁ ଏଇନା ଏକାଛେକେ ରାତି ଖାଇବା ପାଇଁ ଏକାଛଥରେ କରିଦବ ବି ରୁଟି।
ଦଳୁଛି ମୁଁ ଜ ସେ ତାର ଦଳୁଛି ମୋ ମା ତା ଡାଲମା ବସେଇଛି ମୁ ଡାଲମା କେତେଟା ଦଳିଲା
ତମେ ଗଲେ ବୁଲିବ ଆଁ ନାନି ଶିଖିବେ। ହୁଁ
ଆଉ ବୋଉ ତାଙ୍କର ଏଇନା ଗାଇ କାମ ତାଙ୍କର ଏଇନେ କେ ଏଇନେ କଣ କରିପାରିବେକି।
ଚୁଲିରେ କରିବ ନା ଗ୍ୟାସ ରେ
ହଁ ଆ କହୁଥିଲେ ଚୁଲିରେ କରିଦବ ହଁ ଚୁଲିରେ କରିଦବା ଆଉ କଣ ହେଲାଗି। ଦିନ ସାରା ଚୁଲିରେ କରିଦବ ଭଲ ଲାଗିବ।
ହଉ ମୁଁ ତ ଆସିଲିଣି ବଉ ଚୁଲି ଲଗେଇଦେ। କରିମି ଏଇ ଗ୍ୟାସରେ ବସେଇଥିଲା ମୁଁ ପଣି ଯାଇ ଚୁଲି ଲଗେଇ କଲି।
ଚୁଲିରେ କର ଦବ ସାଙ୍ଗେ ସାଙ୍ଗେ ସବୁ ଜିନିଷ ବଢିଆ।
କିହିଲା ଭାତ ଗ୍ୟାସ ରେ ବସେଇଦି ମୋ ନାଁ କେତେବେଳ ହେଇଛି କି। ଆଉ ତରକାରୀ ସରୁ ଏଠି ଭାତ ବସେଇବୁ ତରକାରୀ କରିଦେଇ ଗଲି ସେ ଆଣିକି ଭାତ ବସେଇବ ଚୁଲିରେ ଆମେ ଖାଲି ମଁ ଝିଅ ଖାଇ ବୋଲି ବସେଇଲୁ ଭାତ
ଉଁ ହୁଁ
ଆଉ ସିଏ ତ ସବୁ ପଖାଳ ଖାଉଛନ୍ତି ଆଉ ଝିଅ ଟା ହଉ କହିଲି ପଖାଳ ଖାନା ପୁଅ ଟା ତାର କହିଲା ପ
ଆଉ ତ ଝିଅକୁ ଜର ଆସିନି?
ନା ନା ସେଇ ପହରଦିନ ଯାହା ଆସିଥିଲା କାଲି ସକାଳେ ଉଷୁମ ଲାଗୁଥିଲା। ଚଦି ଦେଇଥିଲି। ଦେ ଦେଇ ଆଉ ଆସିଲା ପରେ ବି ଦେଖିନି ଆଜି ଆଉ କାଇଁ ଟୋଟାଲ ଜର ଆସି ଥଣ୍ଡା ଔଷଧ ଦେଇ ଥିଲି ଜର ଔଷଧ ହୁ ସେ ବେଶୀ ମୁଣ୍ଡ ଟା ଥଣ୍ଡା ରୁ ବେଶୀ ବିନ୍ଧିଲା ବୋଲି ସେ ଏଟା ମୋତେ ବେଶୀ ଯେତବେଳେ ଜ୍ୱର ଆସିଲା ଖାଲି ଘୋଡେଇ ହେଲା।
ଓହୋ
ମତେ ଦେଖୁନୁ ଥଣ୍ଡା ଜର ଆସିଲେ ଶୀତ ଲାଗେନ ଗି।
ହ।
ଘୋଡେଇ ହେଲା ପୁଣି ଜର ଓଷଦ ଦେଇଦେଲେ ଜ୍ୱର ଓଲ୍ହେ ଓଲ୍ହେଇ ଗଲେ ପୁଣି କହିବ ଛୁ ପଛରେ ଔଷଧ ଆଣିଲେ ଆଣିବେ ଟିକେଏ ଜର ଔଷଧ ଆଣିଲା ପରେ ଦେଇଦେଲା ପରେ ଏବେ ଟିକେ କମିଯାଇଛି।
ହୁଁ ହୁଁ।
ହଁ ଜର ଫର ଆଣିନି ଆଜି କହୁଥିଲା ଯେ